ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ରାଧେ ରାଧେ।
ହଁ ରାଧେ ରାଧେ।
କଣ କରୁଛ?
ବସିଛି ଆଉ। ବସିଛି ଆଉ।
ଓହୋ କଣ ଖାଇଥିଲ?
ହଁ।
ପଖାଳ ଭାତ।
ହୁଁ ହୁଁ। ଆଉ ତମ ସଂସ୍କୃତି ବିଷୟରେ କଥା ହବା?
ହଁ।
କୋଉ ବିଷୟରେ ଜାଣିବ କୁହ ମୁଁ ସେଇ ବିଷୟରେ ତମକୁ ଜଣେଇମି। ତମେ କୋଉ ବିଷୟରେ ଜାଣିନ ନା ସେଇଟା କହୁନା।
ଆମର ଓଡିଶାର ତ ସ ବଡ ଠାକୁର ହଉଛନ୍ତି ଜଗନ୍ନାଥ। ଜଗନ୍ନାଥଙ୍କର ଗୋଟେ ଟପ- କି ଜାଣିଛ ମାନେ ତାଙ୍କର କେତେ ସାରା ବିଧି ଅଛି। କେ- ତାଙ୍କର ଯେମିତି ସ୍ନାନ ପୂର୍ଣ୍ଣିମା ଅଛି ଇଏ ଅଛି ଗୋଟେ ଜାଣିଛ ସେ ପନ୍ଦର ଦିନି- ପନ୍ଦର ଦିନିଆ ଜରରେ ପଡନ୍ତି ଜାଣିଛ ନା ନାଇଁ?
ହଁ ହଁ ସେଇଟା ରଥଯାତ୍ରା ଟାଇମ ରେ। ଯୋଉ ସ୍ନାନ ପୂର୍ଣ୍ଣିମା ହୁଏନି ସ୍ନାନ ପୂର୍ଣ୍ଣିମା ଯୋଉଟା କୁହନ୍ତି।
ହଁ।
ପ୍ରଥମତଃ ସ୍ନାନ ପୂର୍ଣ୍ଣିମା ହୁଏ। ହଁ ସାଧାରଣତଃ ବିଶ୍ଵାସ କରନ୍ତି ଯେ- ସ୍ଥାନ ପୂର୍ଣ୍ଣିମା ଦିନ ମହାପ୍ରଭୁ ଜଗନ୍ନାଥ- ଶହେ ଆଠେ ମାଠିଆ ପାଣି ରେ ସ୍ନାନ କରନ୍ତି ହେଲା। ଜ୍ୱରରେ ସେଥିପାଇଁ ଯୋଉ ଶହେ ଆଠ ମାଠିଆ ପାଣିରେ ଯୋଉ ସ୍ନାନ କରନ୍ତି। ତ ତାଙ୍କୁ ଜର ହେଇଯାଏ ଆଉ।
ସ୍ନାନ ସାନ ସ୍ଥାନ ତମେ ଯୋଉ ସ୍ଥାନ କହୁଚ ସ୍ନାନ ସେଇଟା।
ମୁଁ ସେଇଟା ସ୍ନାନ କୁ ସ୍ଥାନ ମୁଁ ପାଟିରେ ପସ ହଉଛି ସେଇଟା ସ୍ନାନ ହଁ ଆ ସ୍ନାନ ପୂର୍ଣ୍ଣିମା ଦିନ ଯୋଉ ଏଇଟା ଶହେ ଆଠ ମାଠିଆ ପାଣିରେ ଜଗନ୍ନାଥ ଗାଧେଇକି ଜଗନ୍ନାଥଙ୍କୁ ଥଣ୍ଡା ହେଇଯାଏ ସେଥିପାଇଁ ସେ ଆ ସର ଘରେ ପନ୍ଦର ଦିନ ବିଶ୍ରାମ ନିଅନ୍ତି।
ଅନ ଆଣସର ଘର ଆଣସର ଘର ସେଟା।
ହଁ ଅଣବସର ଘର ବି କୁହନ୍ତି ତାକୁ। କିନ୍ତୁ ଆମେ ଯେହେତୁ ଏତେ ଭଲସେ ଜାଣିନାହାନ୍ତି ଆମର ଯୋଉ କହନ୍ତି ନା ପନ୍ଦର ପନ୍ଦର ଏକରେ ପାଞ୍ଚ। ଶୁଣିଛ ନାଁ ନାହିଁ ଏଟା ଇଏ ଟିକେ ସେଇଭଳିଆ କିନ୍ତୁ ଲେଖା ହୁଏ ଅ ଅନବସର କିନ୍ତୁ କୁହନ୍ତି ଅନସର ହେଲା। ଅନବସର ଘରେ ପନ୍ଦର ଦିନ ବିଶ୍ରାମ ନିଅନ୍ତି। କିନ୍ତୁ ଲୋକ କଥା ଓ ଭକ୍ତି ପରମ୍ପରାରେ ଏହା ପଛରେ ଆଉ ଏକ ହୃଦୟ ସ୍ପର୍ଶୀ କାହାଣୀ ଅଛି ଜାଣିଛ ତାକୁ?
ନା ଜାଣିନି।
ସେ କାହାଣୀ ବିଷୟରେ ଜାଣିନ ତମେ?
ନା ଜାଣିନି କହୁନ।
ହଁ ବହୁ ବର୍ଷ ପୂର୍ବେ ପୁରୀରେ ମାଧବ ଦାସ ନାମକ ଜଣେ ପରମ ଭକ୍ତ ବାସ କରୁଥିଲେ। ଥିଲେ
ହଁ।
ସେ ମହାପ୍ରଭୁଙ୍କ ପ୍ରତି ଅଗାଧ ଭକ୍ତି ଓ ନିଷ୍ଠା ରଖୁଥିଲେ। ହଠାତ୍ ଦିନେ ସେ ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ପଡିଥିଲେ। ତାଙ୍କ ଅବସ୍ଥା ଏତେ ଖରାପ ହେଇଯାଇଥିଲା ଯେ ସେ ଶଯ୍ୟାରୁ ଉ ଠିବାକୁ ମଧ୍ୟ ଅସମର୍ଥ ହୋଇ ପଡି ଇଥିଲେ। ମାନେ ତାଙ୍କ ମାନେ କଣ ଜଗନ୍ନାଥଙ୍କର ଭକ୍ତ ଜଣେ ତାଙ୍କ ଦେହ ଏତେ ଖରା ହେଇଯାଇଥିଲା କି ସେମାନେ ଆଉ ସେମାନେ କଣ ବିଛଣାରୁ ଉଠି ପାରୁ ନଥିଲେ। ନିଜ ପ୍ରିୟ ଭକ୍ତର ଏଇ ଦୁଃଖ ଦେଖି ଭାବଗ୍ରାହୀ ମହାପ୍ରଭୁ ଜଗନ୍ନାଥ ଆଉ ସହି ପାରିଲେ ନାହିଁ ସେ ମଣିଷ ବେଶ ଧାରଣ କରି ଉଁ ମାଧବ ଦାସଙ୍କ ଘରକୁ ଆସିଲି କିଏ କହିଲ?
ଗନ୍ନାଥ
ହଁ। ଜଗନ୍ନାଥ ଓ ତାଙ୍କ ସେବାର ଶୁଶ୍ରୂଷା କରିବାକୁ ଲାଗିଲେ ମାନେ ଜଗନ୍ନାଥ ତାଙ୍କର ସେବା କରିବାକୁ ଲାଗିଲେ। ହଁ ଯେତେବେଳେ ମାଧବ ଦାସ ଅନୁଭବ କଲେ ଯେ ସ୍ଵୟଂ ମହାପ୍ରଭୁ ତାଙ୍କ ସେବା କରୁଚନ୍ତି ମାନେ ତାଙ୍କୁ ଅନୁଭବ ହେଲା ମହାପ୍ରଭୁ ଯେତେବେଳେ ସେବା କଲେ ତାଙ୍କୁ ସେମତି ଅନୁଭବ ହେଲା। ହେଲା କିଛି ତ ତାଙ୍କୁ ଲାଗିଲା ଯେମିତି କିି ସେ ଜାଣିପାରିଲେ କି ଇଏ ମହାପ୍ରଭୁ। ହେଲା ତ ସେ ସେଇ ସମୟରେ କାନ୍ଦି ପକାଇ ପ୍ରଭୁ ମୁଁ ଆପଣଙ୍କ ଦାସ ମୋ ପାଇଁ ଆପଣଙ୍କ ହାତ ଉତ୍ତର ସେବା ଗ୍ରହଣ କରିବା ଅସମ୍ଭବ। ଦାସ ହେଇ ମାନେ ଭକ୍ତ ଯେହେତୁ ସିଏ ଜଗନ୍ନାଥ ମାନେ ତାଙ୍କ ଆରାଧ୍ୟ ଦେବତା ତାଙ୍କୁ ହସେଇ ଏମତି ସେବା ବା ଲେ ନିଜକୁ ତୁଛ ମନ କଲେ ଆଉ ତାପରେ ଭକ୍ତ ଏ ବେଦନା ଦେଖି ମହାପ୍ରଭୁ ଏକ ଅଦ୍ଭୁତ ଲୀଳା କରେ ଲୀଳା କଲେ ସେ ମାଧବସ ସମସ୍ତ ରୋଗ ଓ ଜରକୁ ନିଜ ଦେହକୁ ଗ୍ରହଣ କରିନେଲେ। ମାନେ ମାଧବ ଦାସଙ୍କୁ ଯୋଉ ଜର ହେଇଥିଲା ତାଙ୍କ ଦେହ ଯୋଉ ଖରାପ ହେଇଥିଲା ତାଙ୍କ ରୋଗକୁ ଜଗନ୍ନାଥ ନିଜ ଦେହକୁ ନେଇଗଲେ। ଆ ହଁ। ସେଇ ଦିନ ଠାରୁ ଏମତି ମାନେ ବିଶ୍ଵାସ କରାଯାଏ ଯେ ଭକ୍ ତିର କଷ୍ଟକୁ ଅ ଭଗବାନ ନିଜ ଉପରକୁ ନେଇଯାଆନ୍ତି ତ୍ ଯେତେବେଳେ ଆମକୁ କଷ୍ଟ ଦୁଃଖ ହୁଏ ଆମେ ଯାଇକି ପ୍ରଥମେ କାହାକୁ କୁହନ୍ତି ବାପା ମାଆଙ୍କୁ କୁହନ୍ତି ସମସ୍ତଙ୍କୁ କୁହନ୍ତି ସମସ୍ତେ ଯେତେବେଳେ ନ ଶୁଣନ୍ତି ଆମେ ସେସ୍ ରେ ଭଗବାନଙ୍କ ପାଖକୁ ଯାଆନ୍ତି କି ନାଇଁ ଆମର ଗୋଟେ ଭରସା ଥାଏ କି ଭଗବାନ ସେଇଟା ଶୁଣିବେ ତ ଏଇଟା ବି ସେଇଭଳି ଏଇଟା ଗୋଟେ ନିରାଟ ସତ୍ୟ ଘଟଣା। ଭକ୍ତ ମାନେ ଭକ୍ତଙ୍କ କଷ୍ଟକୁ କେମିତି ଭଗବାନ ତାଙ୍କ ଦେହକୁ ନେଇଯାଆନ୍ତି।
ହ
ବିଶ୍ଵାସ କରିବା ଉପରେ ନିର୍ଭର କରେ ବୁଝିଲ?
ଓହୋ ତମର କିଛି ଭଗବାନଙ୍କ ସହିତ ଅନୁଭୂତି ଅଛି?
ହୁଁ ସେମିତି କିଛି ନାଇଁ କିନ୍ତୁ
ମତେ ଯାହା ଲାଗେ ମୋର ଯୋଉଟା ବି ଭଲ ହୁଏ କି ଖରାପ ହୁଏ ମତେ ମୁଁ ଦୋଷା ବି ଦିଏ ଭଗବାନ କ ଆଉ ଧନ୍ୟବାଦ ବି ଦିଏ ଭଗବାନ ବିଶ୍ଵାସ ଆଉ ସେଇଟା ତମ ଉପରେ ଆମେ ବିଶ୍ୱାସ କରିବ କି ନାହିଁ। ବୁଝିପାରିଲ?
ତମେ ଭକ୍ତ ସାଲ ବେଗଙ୍କ କଥା ଜାଣିଚ
ନାଇଁ ନାଇଁ।
ଭକ୍ତ ସାିଲ ବାଗ କେମିତି ମାନେ ତାଙ୍କ ପାଇଁ ରଥ ଅତିକିଥିଲା ଅଧା ବାଟରେ ଜାଣିଛ ସେ ବିଷୟରେ?
ହଁ ଜାଣିଛି ଅଳ୍ପ ତମେ ଜାଣିଛ ଜଦୀ କହୁନା।
ମୁକ୍ତ ସାଲ ବେଗ କେମିତି ସେ ଯୋଉ। ଆସିଥିଲେ ମାନେ ବାହାର ଦେଶରୁ ସେିଏ ଆସୁଥିଲେ ଭକ୍ତ ସାଲ ବେଗ ଯିଏ। ତାଙ୍କ ମା ଥିଲେ ହିନ୍ଦୁ। ବ୍ରାହ୍ମଣ ଆଉ ତାଙ୍କ ବାପା ଥିଲେ
ସବୁ ତମେ ଆଉ କଣ କୁହ?
ବନ୍ଧୁ ମହାନ୍ତିଙ୍କ କଥା ଜାଣିଛ? ବନ୍ଧୁ ମହାନ୍ତି କଥା ଜାଣିନା ସିଏ ହଉଛନ୍ତି ଯାଜପୁର ର। ସିଏ ସମସ୍ତଙ୍କ ଆଗରେ କୁହନ୍ତି କି ଜଗନ୍ନାଥ ହଉଛନ୍ତି ମୋ ବନ୍ଧୁ। ଜଗନ୍ନାଥ ହଉଛନ୍ତି ବନ୍ଧୁ କିନ୍ତୁ ସେ ବହୁତ ଗରିବ। ଗରିବ ସମସ୍ତଙ୍କ ଆଗରେ କୁହନ୍ତି ମୁଁ ଜଗନ୍ନାଥ ଙ୍କଅ ବନ୍ଧୁ ଜଗନ୍ନାଥ ଙ୍କୁ ବି ସେ ବହୁତ ମାନନ୍ତି ଅ ବନ୍ଧୁ ବୋଲି କୁହନ୍ତି। ମହାନ୍ତି ମାନେ ସେ ବହୁତ ଗରିବ। ତାଙ୍କ ସ୍ତ୍ରୀ ଗଲେ ତମେ ତମେ ତ କହୁଛ ଜଗନ୍ନାଥ ତମର ବନ୍ଧୁ। ଆଉ ତମ ବନ୍ଧୁ ତ ଏତେ ମାନେ ହଉଛନ୍ତି? ମାନେ କୁହନ୍ତି କି ମୁଁ ସେ ଏମିତି କହିନାହାନ୍ତି ଠାକୁର ବୋଲି ଜଗନ୍ନାଥ ବହୁତ ବନ୍ଧୁ। ସିଏ ତାଙ୍କର ବହୁତ ବଡ ମହା ମନ୍ଦିର ଅଛି ଆଉ ସିଏ ବହୁତ ମାନେ ଖାଆନ୍ତିଷାଠିଏ କୁଡିୀ ଖାଆନ୍ତି ସେମିତି ତାଙ୍କ ସ୍ତ୍ରୀ ତାସଲ୍ୟ କଲେ। ଆଉ ତମର ବନ୍ଧୁ ତ ଜଗନ୍ନାଥ। ସିଏ ଏତେ ଖାଉଚନ୍ତି ତମେ ଦୁଃଖ ଦାରିଦ୍ର ଭୋଗ ତମ ବନ୍ଧୁ ତମକୁ କିଛି ସାହାଯ୍ୟ କରୁନାହାନ୍ତି ଏମତି କହିଲେ ଆ ଖି ପାଉନାହାନ୍ତି। ସେଇ ଆମେ ହଇରାଣ ହେଉଛନ୍ତି ତମେ କାହିଁକି ତୁମ ବନ୍ଧୁ ତ ଆମକୁ କିଛି ସାହାଯ୍ୟ କରିୁନାହାନ୍ତି। ସେଠୁ ତାଙ୍କୁ ବହୁତ ଖରାପ ଲାଗିଲା କାହାକୁ ବନ୍ଧୁ ମହାନ୍ତିଙ୍କୁ ସେଠୁ ସ୍ତ୍ରୀ ଛୁଆ ପିଲା ଧରି ଚାଲିଲେ ବନ୍ଧୁଙ୍କ ସହିତ ଦେଖା କରିବାକୁ ବନ୍ଧୁତ ବୋହୁତୁ ହେଲେ କଣ କୁହିମି ଏ ବନ୍ଧୁଙ୍କୁ ଦେଖା କରିବାକୁ ଗଲେ ଜଗନ୍ନାଥ ତ ବହୁତ ମାନେ ମଜା ଦାରିଆ ସେ ଯୋଉ ନୂଆ ଏତେ ସହଜରେ ଦେ ଦୋ କରନ୍ତିନି କାହାକୁ ଆଉ ଏଠୁ ଆସୁ ଆସୁ ଲେଟେ ହେଇଗଲା।
ଆଚଛା ଆଛା। ହାଲୋ।